ହ୍ୟାଲୋ ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା
ଆଛାବ କଣ କରୁଛନ୍ତି?
ଏଇ ବସିଛି ଆଉ।
ହଁ ଆଚ୍ଛା ମୁଁ ଏବେ ଭଲ ଅଛି ଆଉ ଆଉ ଆପଣ କେମିତି ଅଛନ୍ତି?
ହଁ ବଢିଆ।
ଭଲ ଅଛନ୍ତି ନାହିଁ।
ଆଜ୍ଞା।
ଆଉ ଶରୀର ସୁସ୍ଥ ଅଛି ତ?
ଆଜ୍ଞା, ଶରୀର ସୁସ୍ଥ ଅଛି। ଆପଣଙ୍କ ଶରୀର କିପ କପରି ଅଛି?
ମୋର ସତୁରି ପରସେଣ୍ଟ ସୁସ୍ଥ ଅଛି ଆଉ ତିରିଶ ପରସେଣ୍ଟ ଅନୁପାତ ଅସୁସ୍ଥ ଅଛି।
କାହିଁକି?
ଦେହ ଟିକେ ଦେହ ଟିକେ ଖରାପ ଅଛି ଆଉ। ଆଉ ଆପଣଙ୍କ ଏରିଆରେ ଗ୍ରୀଷ୍ମ ପ୍ରଭାବ କେମିତି ହଉଛି ନା ଗ୍ରୀଷ୍ମ ପରେ ବର୍ଷା ଆସିଲାଣି?
ଗ୍ରୀଷ୍ମ ପରେ ବର୍ଷା କଣ ଗ୍ରୀଷ୍ମ ତ ଯେମିତି ହଉଛି ସମ୍ଭାଳି ହଉନି।
ଆଜ୍ଞା ଆଜ୍ଞା ଆଉ କଣଟି ଏଇଥିପାଇଁ କରିଛି ଯେ ମୁଁ ଆପଣଙ୍କ ପାଖ ଖକୁ ବର୍ତ୍ତମାନ ଆମର ଖାଦ୍ୟ ସାର ବିଷୟରେ କିଛି କଥା ହେବାର ଅଛି ଆପଣ ଯଦି ମାନେ ଅଛନ୍ତି ଫା ଫାଙ୍କା ତାହେଲେ ଟିକେ କଥା ହେଇପାରିବି ଆଉ ଭାବୁଛି ଆଉ।
କହୁନାହାନ୍ତି କୁହନ୍ତୁ?
ଆଛା ଆପଣଙ୍କ କଥାବାର୍ତ୍ତା ଟିକେ ମାନେ ଶୁଭୁଛି ଶୁଭୁନାହିଁ ତ ଟିକେ କେ ଉଁ ଆଛା କହୁଥିଲି କି ଆଜ୍ଞା ଆଜ୍ଞା ଆମର ଯୋଉ ଖାଦ୍ୟ ସାର ଆମର ଖାଦ୍ୟ ସାର ପାଞ୍ଚ ପ୍ରକାର ନା ହ୍ୟାଲୋ।
ଆଜ୍ଞା କୁହନ୍ତୁ
ଆମର ଖାଦ୍ୟ ସାର ପାଞ୍ଚ ପ୍ରକାରର ନା
ଆଜ୍ଞା।
ଉ ପୃଷ୍ଟି ସାର ଧାତୁ ସାର ଜୀବ ସାର ତାପରେ ଶ୍ଵେତ ସାର ଆଉ ହଉଛି ଧାତବଲବଣ ମୋର ପ୍ରଶ୍ନ ଏଇ କେ ଏଇଟା ଯେ ଶ୍ୱେତସାର ଯଉ ଆମର ଯୋଉ ଖାଦ୍ୟ ଯାଉ ଉଦାହରଣ ହଉଛି ଧାନ ଚୁଡା ଆଉ ଚାଉଳ ଆଉ କଣ କଣ ଅଛି ଟିକେ କହିପାରିବେ କି?
ଶ୍ୱେତ ସାର ଧାନ ଚାଉଳ
ଭାତ ଯାଉଛି ଆମ ଚୁଡା ଯାଉଛି ଆଉ ଆମର ଗହମ ରୁ ଟି ଏଇରା ଏଇରା ସବୁ ମାନେ ଆମର ଶସ୍ୟ ଜାତୀୟ ଖାଦ୍ୟ ସବୁ ଶ୍ଵେତ ସାରରେ ଯାଉଛି ନାଇଁ ନା ଆଚ୍ଛା ଆଚ୍ଛା। ଆଉ ଆମର ପୃଷ୍ଟିସାରରେ ଯେ ସବୁ ଖାଦ୍ୟ ରହିଛି ପୃଷ୍ଟିସାରରେ ବୋଧେ ସବୁ ଡାଲି ଜାତୀୟ। ଜାତୀୟ ଖାଦ୍ୟ ରହୁଛି ନାଇଁ ଡାଲି ଜା। ଡାଲିଜାତୀୟ ବୋଧେ ହରଡ ଡାଲି ବୁଟ ଡାଲି ଆଉ କି କି ଡାଲି ଅଛି କହିଲେ ଟିକେ।
ହଁ ହରଡ଼ ବୁଟ। ମୁଗ ହଁ।
ଆଉ ଆମର ଏବେ ବୋଧେ କୋଳଥ ଅଛି।
ହଁ ମସୁର ଅଛି।
ଆଚ୍ଛା ଆଚ୍ଛା ତାହେଲେ ଏ ସବୁ ପୃଷ୍ଟିସାରରେ ଯାଉଛି ନାଇଁ। ଆଉ ଆମର ମାନେ। ପୃଷ୍ଟିସାରରେ ଆଉ ଅଣ୍ଡା ବି ଯାଉଛି ଆଉ ମାଂସ ବି ଯାଉଛି।
ଆଜ୍ଞା।
ଆଉ ଆମର ଉଁ ଜୀବସାରରେ। ଯାଉଚି ବୋଧେ ସବୁ ବିଭିନ୍ନ ପ୍ରକାରର ସବୁଜ ପନିପରିବା ନାଇଁ ଯେମିତି ଆମର ରହୁଚି ପନିପରିବା ଆଳୁ ବାଇଗଣ ଟମାଟର କୋବି। ଆଉ କଅଁ କଅଁ କଇଲେ? ଅଛି।
ପରିବା ତ ଉଁ ଆଉ ସବୁ। ପନି ପରିବା କଣ କଇଲେ? କୋବି ବନ୍ଧାକୋବି। ଗୋବିିକି ହଁ ପୋଟଳ। କାଙ୍କଡ଼।
ଆଚ୍ଛା ଆଚ୍ଛା ତାହେଲେ ଏମତିସବୁ ଆମର ଜୀବସାରରେ ଖାଲି ଯାଉଚି ମାନେ ବିଭିନ୍ନ ପ୍ରକାରର। ପନିପରିବା ନାଇଁ ଆଚ୍ଛା । ଆଉ ଆମର ରହିଲେ କୋଉ ସାର ବାକି ରହିଲେ ଶ୍ ସ୍ନେହ ସାର ମାନେ ଯେତିକ ଆମର ସ୍ନେହ ଯେତିକ ଆମର। ମନେ ତୈଳ ଜାତୀୟ। ସବୁ ଯାଉଚି ଯେମିତି ଆମର। ଘିଅ, ନଡ଼ିଆ ତେଲ ଆଉ ଆ ଆମର-ଉଁ। ଉଁ ଆଉ ସବୁ କି ତେଲ ଅଛି କହିଲେ?
ଏଇ ଉଁ ଘିଅ, ନଡ଼ିଆତେଲ, ସୋରିଷତେଲ ତେଲ ଜାତୀୟ ରିଫାଇନ୍।
ଆଚ୍ଛା ଆଚ୍ଛା କିନ୍ତୁଉ ଆଚ୍ଛା ଇଏ ଆମର ସ୍ନେହ ସାରରେ ଯାଉଛଚି ନାଇଁ। ଆଉଉଁ ଯିବ। ଅବସାରରେ ବୋଧେ ଯାଉଚି କଣ କହିଲେ ଏ ଯୋଉ ମାଛ ଯାଉଚି ମାଂସ ଯାଉଚି ଅଁ-ଅଣ୍ଡା ଯାଉଚି ପୃଷ୍ଟିସାରରେ ବି ଅଣ୍ଡା ଯାଉଚି। ବାକି ଖାଲି ଧା ପ୍ରତବ ଲବଣରେ ଯାଉଚି ଲୁଣ ଆଉ ଚୁନା ମାଛ ନାଇଁ।
ଆଜ୍ଞା।
ତାହେଲେ ଆମ ଆମ ଦେହରେ ନିହାତି ଭାବରେ ଆମ ଶରୀରରେ ମାନେ ପାଞ୍ଚଟା ଯାଁକ ସାର ରହିବା ଦ
ନିହାତି ଆବଶ୍ୟକ।
ଶ୍ୱେତସାର, ସ୍ନେହସାର, ଜୀବସାର। ସ୍ନେହସାର, ଧାତୁସାର ମାନେ ପାଞ୍ଚଟି ସାର ନିହାତି ରହିବା ଦରକାର।
ଆବଶ୍ୟକ ନିହାତି ଶରୀର ପାଇଁ।
ଆଉ ଆପଣ ପୁଷ୍ଟି ସାରରେ କଣ କଣ ଖାଉଚନ୍ତି ଖାଦ୍ୟ ଖାଉଚନ୍ତି।
ପ୍ରତ୍ୟେକ ଖାଦ୍ୟ ପ୍ରତ୍ୟେକ ଦିନ ତ ସବୁ ପତେକ ସାର ପ୍ରତ୍ୟେକ ଦିନ ସବୁ ଜିନିଷ ଆମେ ଖାଇବା ନିହାତି ଦରକାରେ।
ଆଜ୍ଞା ଆଜ୍ଞା।
ଆଉ। ଭାତ ଡାଲି ତ ନିହାତି କମ୍ପଲସରି ରହୁଚି।
ଆଜ୍ଞା ଆଜ୍ଞା ଠିକ ଅଛି ତାହେଲେ ଆଉ ତାହେଲେ ଏମିତି ଖାଇବା ସବୁ ଖାଦ୍ୟ ସବୁ ମାନେ ସବୁ ସାର ଶରୀର ପାଇଁ ଉପଯୋଗୀ ଆଉ ଶିଶୁଙ୍କ ପାଇଁ ଖାଲି ରହୁଚି ବିଶେଷ କରି ମାନେ କ୍ଷୀର
ଖୀର ହଁ।
କ୍ଷୀର ରହୁଚି ଆଉ ତାଙ୍କ ପାଇଁ ଅଣ୍ଡା ବି ରହୁଚି। ନାଇଁ ସବୁଜ ପନିପରିବା ରହୁ ଚି
ପ୍ରତ୍ୟେକ ଦିନ ଗୋଟେ ଲେଖା ଅଣ୍ଡା ଖାଇବା ନିହାତି ଦରକାର।
ଆଚ୍ଛା ଆଚ୍ଛା ଆଉ ସୁସ୍ ମାନେ ଶରୀର ପାଇଁ ବହୁତ ପ୍ରକାର ମାନେ ଏତେ ଖାଦ୍ୟ ଆବଶ୍ୟକ ନାହିଁ ସେତିକି ଜଳ ମାନେ ରହୁଚି।
ସତୁରି ଭାଗ ଜଳ ରହୁଚି ଆଉ।
ଜଳ ମାନେ ଖାଇବା ପାଇଁ ପିଇବା ପାଇଁ ପଡୁଚି ଆଉ ଆ ଆଚ୍ଛା।
ଏବେ ଟିକେ ଗ୍ରୀଷ୍ମ ପ୍ରବାହ ପାଇଁ ଅଧିକ ଜଳ ପିଇବା ନିହାତି ଆବଶ୍ୟକ।
ଗ୍ରୀଷ୍ମ ପ୍ରଭାବରେ ତ ଜଳ ମାନେ ବହୁତ ଦରକାର ଆଉ।
ହଁ ଝାଳ ଆକାରରେ ବହୁତ ପରିବହନ ଜଳ ବାହାରି ଯାଉଚି। ତେଣୁକରି ଅଧିକ ପାଣି ପିଇବା ନିହାତି ଦରକାର।
ଆଉ ଆମର ମାନେ ଜାଣିଚନ୍ତି ନା ଶ୍ଵେତ ସାର ଯଦି ଶରୀରରେ କିଛି କମ ପଡେ ତା ଅଭାବରୁ ରୋଗ ମାନେ ହୋଉଚି ପୁଷ୍ଟି ସାର ଯୋଗୁ ମାନେ ଯଦି କିଛି ଖାଦ୍ୟର ଅଭାବ ପଡିଯାଉଚି ହାତ ଗୋଡ ବଙ୍କି ଯାଉଚି ଆମର ଯୋଉ ଅପପୃ ଷ୍ଟି ରୋଗ ଅଛି ଅପପୃଷ୍ଟି ରୋଗର ଜାଣିଚନ୍ତି ନା ପୃଷ୍ଟିସାର ଅଭାବରୁ ଅପପୃଷ୍ଟି ରୋଗ ହୁଏ। ଦେଖିଚ ନା ଅପପୃଷ୍ଟି ରୋଗ ହେଲେ ଲକ୍ଷଣ କଣ କହିଲ ଶିଶୁ ମାନଙ୍କର କଣ ସବୁ ହୁଏ? ହାତ ଗୋଡ଼ ବଙ୍କି ଯାଉଚି। ଶରୀର ମାନେ ପୁରା ପ ପତଳା ହେଇଯାଉଚି ପୁରା ଦୁର୍ବିକ୍ଷ ଚେହେରା ପଡି ଯାଉଚି ଆଉ ନାଇଁ ନା।
ହଁ।
ଆଛା ଆଚ୍ଛା ତାହେଲେ ଏଇଠୁ ଆମେ ଜାଣିଲେ ଯେ ମାନେ ଶିଶୁଙ୍କ ପାଇଁ କଣ କ ମାନେ ଶିଶୁ ସିଏ ନା। ତ ସେଥିପାଇଁ ସେ ଡାଲି ଜାତୀୟ ଖାଦ୍ୟ ହଉ ଅଣ୍ଡା କ୍ଷୀର ଆଉ ରହୁଛି ସେ ସବୁ ଖାଇବାକୁ ପଡିବ ଆଉ। ପୃଷ୍ଟିରେ ଅବାବ ସେତୁ ନୋଉଆଉ ମାନେ ଆମର ଭିଟାମିନ୍ ଏ ବି ସି ଡି। ଯେମିତି ଆମର ଯାଉଚି ସେ ଯୋଉ ମାନେ ଓଡିଆରେ ବୋଧେ ଆମର ସ୍ଵତ ସାର କଲେ ଆମର ଇଏରେ ଯାଉଚି ସବୁ ଭିଟାମିନ ଏସି ନାଇଁ।
ଆ
ଭିଟାମିନ୍ ଇ ସି ଅଭାବରୁ ବା ସ୍କବି ରୋଗ ହୋଉଚି ଜୀବତଳ ଯ ଗାହା ହୋଉଚି ନା।
ଆଜ୍ଞା।
ଆ ଆଛା ଆଛା ଭିଟାମନ୍ ଡି ପାଇଁ ମୁଁ ଶୁଣିଚି ଯୋଉ ଆମର ସୂର୍ଯ୍ୟର କିରଣରେ ଭିଟାମି ଡି ମିଳୁଚି।
ଆଜ୍ଞା।
ମାନେ ଉ ଯୋଉ ଆମର ହଁ ଉଦୟ ହେଲା ବେଳେ ଯୋଉ ହୋଉ ସକାଳ କିରଣ ଟଇ ବିଷୟରେ କୁହନ୍ତୁ, ଟିକେ ମୁଁ ଟିକେ ଶୁଣିବାକୁ ଚାହେଁ।
ସେଥିପାଇଁ କଣ କହିଲ ସୂର୍ଯ୍ୟର ସକାଳ ର ପ୍ରଥମ କିରଣ ଦିଆଯାଏ।
ଆଚ୍ଛା ସୋଉସୁଆ ହୋଉ ଆପଣ କହୁଛନ୍ତି ଯେ ଯୋଉ ଆମେ ଯେମିତି ସୂର୍ଯ୍ୟ ଉଦୟ ମାନେ ଭୋରୁ ସକାଳୁ ଆମେ ସୂର୍ଯ୍ୟର ମାନେ ଯାହା ବଲେ ପଡିଆ ହୋଉ ଛାତ
କଅଁଳା ଖରା ବୋଲି ହଁ କଅଁଳିଆ ଖରା ଯେମିତି
ଙ୍କଳିଆ ଖର ମାନେ ଶରୀରରେ ପିଲେ ମାନେ ଶରୀର ସୁସ୍ଥ ରହେ। ହ
ସୁସ୍ଥ ରହେ ହଁ ପିଲାମାନଙ୍କୁ ଭିଟାମିନ୍ ଡି ଅଭାବ ହୁଏ ନାହିଁ।
ଆଚ୍ଛା ଆଚ୍ଛା ତାହେଲେ ମୋ ତାହଲେ ସବୁଦିନ ଆମେ ନିହାତି ଭାବରେ ସକାଳ ଟାଇମରେ ଭିଟାମିନ୍ ଡି ର ଯୋଉ ସୂର୍ଯ୍ୟର କିରଣ ନିହାତି ଆମ ଶରୀରରେ ପଡିବାକୁ ପଡିବ ନାଇଁ। ତା ପାଇଁ ଆମେ ଯୋଉ ଆଜ୍ଞା।
ଖ ସେଥିପାଇଁ ବା ଅଭାବ ହେଲାଠୁ ବୋହୁତ ପ୍ରକାର ରୋଗ ହବାର କାରଣ କଣ କି?
ଆଚ୍ଛା ଆଚ୍ଛା ତାହଲେ
ସେଥିପାଇ ହଉଚି
ଆଛା ତାହେଲେ ଆମେ ପ୍ରତିଦିନ ସକାଳୁ ଆମେ ଯଦି ଦୁଇ କିଲୋମିଟର ଚାଲିଲେ ତାହେଲେ ସୂର୍ଯ୍ୟ କିରଣକୁ ସୂର୍ଯ୍ୟ କିରଣ ତା ସହିତ ଆମ ଶରୀରର ଟିକେ
ବ୍ୟାୟାମ ହବ ଆଜ୍ଞା।
ତାହେଲେ ଯାହା ହୋଉ ଭିଟାମିିନ ଡି ବିଷୟରେ ସୂର୍ଯ୍ୟ କିରଣ ବିଷୟରେ କିଛି କଥା ମତେ ଦେଇଥିବାରୁ ମୁଁ ଆଜି ବୋହୁତ ଆପଣଙ୍କଠୁ କିଛି ଶିଖିବାକୁ ପାଇଲି।
ମୁଁ ନିହାତି ଭାବରେ ଆଲୋଚନା କଲାଠୁ ମୁଁ ବି ଆପଣଙ୍କ ପାଖରୁ କିଛି ଶିଖିବି।
ତାହେଲେ ଆଜିର ମାନେ ଆଜିର ଆମ କଥାବାର୍ତ୍ତରେ ଆମେ ଶ୍ଵେତ ସାର ଧାତୁ ସାର ଖଣିଜ ଲବଣ ଏସବୁ ଆମେ ବିଷୟରେ ସବୁ ଜାଣିପାରିଲୁ ଆଉ ସୂର୍ଯ୍ୟ କିରଣ ଦେହ ପାଇଁ ଶରୀର ପାଇଁ କେତେ ଆବଶ୍ୟକ ସେଇଟା ଆମେ ଏଇ ଆଜି ଜାଣିପାରିଲୁ ନାଇଁ।
ଆଜିର ବିଷୟରୁ ଆମେ କିଛି ଜାଣିପାରିଲୁ।
ଆଞା। ଆଚ୍ଛା ଠିକ ଅଛି ଆଉ ଆପଣଙ୍କୁ ଆପଣଙ୍କୁ ଯଦି କିଛି ସମୟ ମିଳେ। ତାହେଲେ ଆପଣ ଏମିତି ଆମେ ଟିକେ ଆମ ଶରୀର ବିଷୟରେ କଥା ହବା ପାଇଁ ପୁଣି ପୁନର୍ବାର ଟିକେ ଚେଷ୍ଟା କରିବା ଆଉ।
ନିହାତି ନିହାତି।
ଆଛା ଆଚ୍ଛା ଆଉ ଆଜି ରାତିରେ ଭୋଜନ କଣ କରିବି।
ହଁ ଭୋଜନ ତିଆରି ହେଇନି ଭୋଜନ ତିଆରି ହେଲା ପରେ କରିବା ଆଉ।
ଆଚ୍ଛା ଆଚ୍ଛା ଆଜ୍ଞା ତାହେଲେ ରହୁଛି ଆଉ ନମସ୍କାର ଆଜ୍ଞା ଆଜ୍ଞା କୁହ।